ହାଲୋ
ଲୋ
ହଁ ସାଙ୍ଗ କଁ କରୁଚ?
ହାଲୋ
ହାଲୋ ସୁବା ଯାଉଚି? ହାଲୋ
ହଁ ମାନେ ଭୟସ୍ ଟା ମାନେ ଶୁବୁନି ଟିକେ ଯୋର କୁହ।
ହାଲୋ
ହଁ ହାଲୋ।
ହଁ ସାଙ୍ଗ କଣ କରୁଚ?
ଏଇ ବସିଚି ତମେ କଣ କରୁଚ?
ମୁଁ ବି ବସଥିଲି। ଆଉ ଖାଇସାରିଲନି?
ହଁ ଖାଇସ୍ ସାରଲିନି ତୁ?
ହଁ ମୁଁ ବି ଖାଇସାଇଲିଣି।
ଆଚ୍ଛା ଭଏସ୍ ପୁରା ସ୍ଲୋ ଶୁଭୁଚି ନା ସେଥିପାଇଁ ଟିକେ ଅସୁବିଧା ହଉଚି। ଆଉ ହଁ କଁ କରୁଚୀ?
ଆଉ ଦିହ ଭଲ ଅଛି ତମର?
ହଁ ଦେହ ଭଲ ଅଛି କଣ କରୁଚନ୍ତି ସମସ୍ତେ ଘରେ?
ଘରେ ଇଏ ସମସ୍ତେ ବସ୍-ଥିଲେ।
ଆଚ୍ଛା।
ସେଇଠି କଣ କରୁଛନ୍ତି?
ଆଉ ସମସ୍ତେ ଶୋଇଛନ୍ତି ଏବେ।
ଆଛା ସମସ୍ତେ ଠିକ୍ ଅଛନ୍ତି?
ହଁ ହଁ ଠିକ୍ ଅଛନ୍ତି ସମସ୍ତେ। ହଁ ମୁଁ ଦେଇଚି କୋଶ୍ଚିିନି ପଚାରୁଚି।
ଓଫ୍ ହଁ ହଁ।
ହଁ ହଉ ଠିକ୍ ଅଛି। ହୁଁ ଆଁ ସବୁଜ ପ୍ର ପତ୍ର ଶାକ ଓ ଶାଗ କଣ?
ଆଉ ଥରେ?
ସ ସବୁଜ ପ ହ୍ୟାଲୋ
ସବୁଜ ପତ୍ର ସବୁଜ ପତ୍ର ଥିବା ଶାକ କୁ ସବୁଜ ପତ୍ର ଶାଗ କୁହାଯାଏ ଏଥିରେ ପାଳଙ୍ଗ ଶାଗ ମେଥି ଶାଗ ଓ ହୁଁ। କଡମି ଶାଗ ଆଦି ରହିଚି ସେଗୁଡିକ ଶାରୀର ପାଇଁ ବହୁତ ତ ଉପକାରୀ ମୁଁ ଗୋଟେ କୋଶ୍ଚିନ ପଚାରୁଚି
ହଁ ହଁ।
ହ୍ୟାଲୋ ଆଳୁ କେଉଁ ପ୍ରକାରର ସବଜି?
ଅ ଆଳୁ ଏକ କନ୍ଦଜାତି ସବଜି ଏହା ମାଟି ତଳେ ବଢେ। ଏବଂ ଖାଦ୍ୟରେ ବହୁ ବହୁଡ ଭାବରେ ବ୍ୟବହୃତ ହୁଏ। ସମସ୍ତର ର ରଙ୍ଗ କଣ?
ପାକିଲେ ଟମାଟର ରଙ୍ଗ ଲାଲ ହୋଇଥାଏ ଏହା ଭିଟାମିନ୍ ଓ ଖଣିଜ ଲବଣ ରହିଥାଏ। ଗାଜରର କାହିଁକି ଖାଇ ଗାଜର କାହିଁକି ଖାଇବା ଉଚିତ୍?
ହୁଁ। ଗାଜର ଭିଟାମିନ୍ ଏ ଅଧିକ ରହିଥାଏ ଏହା ଆଖିର ସ୍ୱାସ୍ଥ୍ୟ ଭଲ ରଖିବାରେ ସାହାଯ୍ୟ କରେ। ବାଇଗଣ କେମିତି ସବଜି?
ବାଇଗଣ ଏକ ଲୋକପ୍ରିୟ ସବଜି। ଏହା ବିଭିନୀୟ ଆକାର ଓ ରଙ୍ଗରେ ମିଳେ। ଭେଣ୍ଡିର ବିଶେଷତା କଣ?
ଭେଣ୍ଡି ତନ୍ତୁ ପୋଷାକ ଓ ତ ଓ ତତ୍ଵ ରହିଥାଏ। ଏହା ହଜମ ପ୍ରକ୍ରିୟା
ଫୁଲ କୋବି ଶୀତ ରୂପୁରେ ଶୀତ ଋତୁରେ ଅଧିକ ମିଳେ ଏହା ଏକ ପସ ପୈଷ୍ଟିକ ସବଜିି ବନ୍ଧାକୋବି କଣ?
କଣ?
ହାଲୋ
କାକୁଡି ଉପକାର କଣ?
କାକୁଡିରେ ପାଣିର ପରିମାଣ
ଅ
କନ୍ଦଳୀ ଫୁଲ ଏକ ପୌଷ୍ଟିକ ଖାଦ୍ୟ। ଏହା ଲୋକ ଓ ଅନ୍ୟାନ୍ୟ ପୋ ପୋଷକ ତତ୍ଵ ରହିଛି।
ତାପରେ ଲାଉ କେମିତି ସବଜି?
ଲାଉ ଏକ ଜାତୀୟ ସବଜି। ଏହା ସହଜରେ ହଜମ ହୁଏ। କଖାରୁରେ କଣ ରହିଥାଏ?
କଖାରୁରେ ଭିଟାମିନ୍ ଏ ଓ ତନ୍ତୁ ରହିଥାଏ, ଏହା ମୂଳା କେଉଁଠି ବଢେ?
ମୂଳା ମାଟି ତଳେ ବ, ଏହା ଏକ ଜାତୀୟ ସବଜି। କରେଲ ର ସ୍ଵାଦ କେମିତି?
କରେଲା ସ୍ୱାଦ ପିତା ହେଉଛି ତଥାପି ଏହା ସସ୍ଥ୍ୟ
ସଜନା ଛୁଇଁ ଅନେକ ପୋଷକ ତତ୍ଵ ରହିଥାଏ, ଏହାକୁ ସୁପ୍ ଓ ତରକାରୀରେ ବ୍ୟବହାର କରାଯାଏ। ପିଆଜ କଣ?
ପିଆଜ ଏକ କନ୍ଦ ଜାତୀୟ ସବଜି। ଏହାର ରନ୍ଦ ରନ୍ଧଣରେ ସ୍ୱାଦ ବଢ଼ାଏ। ରସୁଣର ଉପକାର କଣ?
ରସୁଣ ର ଉପକାର କଣ? ହଁ।
ରସୁଣ ଲସୁଣ ଔଷଧୀୟ ଗୁଣରେ ଭରପୁର। ଏହା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢାଏ। କେଉଁ ଋତୁରେ ମିଳେ? ହ୍ୟାଲୋ?
କଣ ହେଲା? ହ୍ୟାଲୋ?
ସିମ୍ କେଉଁ ଋତୁରେ ମିଳେ?
ସିମ୍ ସିମ୍ ଅ ପ୍ରା ଶୀତ ଋତୁରେ ଅଧିକ ମିଳେ ଏହା ସ୍ଵାଦିଷ୍ଟ। ଓପୁଷ୍ଟିିକ। ବିନ ବିନ୍ କଣ?
ସବୁଜ ସବଜି। ଏହାରେ ପ୍ରୋଟିନ ଓ ତନ ତନ୍ତୁ ରହିଥାଏ। ଧନିଆ ପତ୍ର କାହିଁକି ବ୍ୟବହାର କରାଯାଏ?
ଧନିଆ ପତ୍ର ଖାଦ୍ୟରେ ସୁ ସୁଗନ୍ଧ ଓ ସ୍ଵାଦ ପାଇଁ ବଢ଼ାଇଥାଏ। ତାପରେ ଅଦା କଣ?
ଅଦା ଏକ ଔଷଧୀୟ ଗୁଣରେ ଭରପୁର ମୂଳ ଜାତୀୟ ସବଜି। ଏହା ମାଟି ତଳେ ବଢିଥାଏ। ଏବଂ ରନ୍ଧଣ କାର୍ଯ୍ୟରେ ମସଲା ଭାବରେ ବ୍ୟବହାର ହୁଏ। ଅଦାରେ ଅନେକ ପ୍ର କାର ଅନେକ ପ୍ରକାର ଭିଟାମିନ୍ ଖଣିଜ ଲବଣ ଓ ଆଣ୍ଟି ଅକ୍ସି ସରି ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ। ଅଣ୍ଡା, କାଶ ଥଣ୍ଡା କାଶ ଗଳା ବ୍ୟଥା ଗୋଡ ସରି ଗଳା ବ୍ୟଥା ଓ ହଜମ ସମସ୍ୟାରେ ଅଦା ବହୁତ ଉପକାରୀ। ତ ତରକାରୀ ଓ ବିଭିନ୍ନ ଖାଦ୍ୟରେ ଏହାର ବ୍ୟବହାର ହୁଏ। ପୁଦିିନା ର ଉପକାର କଣ?
ପୋଦିନା ଏକ ସ୍ଵ ସୁଗନ୍ଧିତ ଔଷଧୀୟ ଉଦ୍ଭିଦ।
ହ
ଏହା ପତ୍ରରେ ଅନେକ ପୋଷକ ତତ୍ଵ ରହିଥାଏ ପୁଦିନା ସ ହଜ ମ ଶକ୍ତି ବଢାଇବାରେ ସହାୟକ ହୁଏ। ଏବଂ ଅ ପେଟ ବିଭିନ୍ନ ସମୟରେ ଦୂର ଅ କରିଥାଏ। ହଁ ଗ୍ରୀଷ୍ମ ଋତୁରେ ପୁଦିନା ସର୍ବତ ସେ ଶରୀରକୁ ଶୀତଳ ରଖେ। ଚଟଣି ପା ପାନୀୟ ଓ ଔଷଧ ମଧ୍ୟ ବ୍ଯ ଏହାର ବ୍ୟବହାର କରାଯ ଯାଏ ତାପରେ ଚିଚିଙ୍ଗା କେମିତି କି ସଂଚେ
କଣ?
ଚିଚିଙ୍ଗା କେମିତିକା ସବଜି?
ମେଁ ଚିଚିଙ୍ଗା ଏକ ଲତା ଜାତୀୟ ସବଜି। ତାହା ଲମ୍ବା ଏବଂ ସବୁଜ ରଙ୍ଗର ହୋଇଥାଏ। ଏହା ଗ ଏହା ଗଛରେ ଲ ନୁହେଁ ଲମ୍ବାରେ ବଢିଥାଏ। ଚିଚିଙ୍ଗାରେ ଭିଟାମିନ୍ ଖଣିଜ ଲବଣ ଓ ତନ୍ତୁ ରହିଥାଏ, ଏହା ସବୁଜରେ ସହଜରେ ହଜମ ହୁଏ ଏବଂ ଶରୀରକୁ ସୁସ୍ଥ ରଖେ। ଗ୍ରାମଅଞ୍ଚଳରେ ଏହାର ଚାଷ ବହୁତ ହୁଏ। ପୋଟଳ କେଉଁ ରଙ୍ଗର?
ପୋଟଳ ସାଧାରଣତଃ ସବୁଜ ରଙ୍ଗ ହୋଇଥାଏ ଏବଂ ଏହା ଶରୀରର ଉପରେ ଧଳା ହଁ ଧରିଥାଏ। ଏହା ଏକ ପୌଷ୍ଟିକ ସବଜି। ଯାହା ବିଭିନ୍ନ ପ୍ରକାର ତରକାରୀରେ ବ୍ୟବହୃତ ହୁଏ। ପୋଟଳରେ ତନ୍ତୁ ଭିଟାମିନ୍ ଓ ଖଣିଜ ଲବଣ ଥାଏ। ଏହା ଶରୀର ସହଜରେ ଅ ଶରୀରର ହଜମ ପ୍ରକ୍ରିୟାକୁୁ ଭଲ ରଖିଥାଏ। ଝୁଡ଼ଙ୍ଗ କଣ?
ଝୁଡ଼ଙ୍ଗ ଏକ ଲମ୍ବା ସରୁ ଓ ସବୁଜ ରଙ୍ଗର ସବଜି। ଏହାର ଏହା ଲତାରେ ବଢିଥାଏ ଏବଂ ଗ୍ରାମ୍ୟ ଅଞ୍ଚଳରେ ଅଧିକ ଚାଷ କରାଯାଏ। ଝୁ ଝୁଡଙ୍ଗରେ ବହୁତ ପରିମାଣରେ ଜଳ ଓ ପୋଷକ ତତ୍ଵ ରହିଥାଏ, ଏହାର ତରକାରୀ ଭଜା ଓ ଅନ୍ୟାନ୍ୟ ଖାଦ୍ୟରେ ବ୍ୟବହାର କରାଯାଏ। କୁନ୍ଦୁରି କାହିଁକି ଖାଁ ଖା ଯାଏ।
କୁନ୍ଦୁରି ଏକ ପୌଷ୍ଟିକ ଓ ସ୍ଵାଦିଷ୍ଟ ସବଜି ଏହାର ଅନେକ ପ୍ରକାର ଭିଟାମିନ ଖଣିଜ ଲବଣ ଓ ତନ୍ତୁ ରହିଥାଏ। କୁ କୁନ୍ଦୁରି ର ଶରୀର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଏହାକୁ ନିୟମିତ ଭାବେ ଖାଇଲେ ଶରୀର ସୁସ୍ଥ ରହେ, ଓ ହଜମ ଭଲ ଅ ହୁଏ, ଅ ମଟରରେ କଣ ଥାଏ?
ମଟରରେ ପ୍ରଚୁର ପରିମାଣର ପ୍ରୋଟିନ୍ ଭିଟାମିନ୍ ଓ ଖଣିଜ ଲବଣ ରହିଥାଏ, ଏହା ଶରୀରରେ ବିକାଶ ଓ ସ ବୃଦ୍ଧିରେ ସାହାଯ୍ୟ କରେ ଶୀତ ଋତୁରେ ମଟର ବହୁତ ମିଳେ ଏବଂ ବିଭିନ୍ନ ପ୍ରକାର ତରକାରୀ ଓ ଖାଦ୍ୟର ବ୍ୟବହାର ହୁଏ। ମକା କଣ?
ମକା ଏକ ପୌଷ୍ଟିକ ଖାଦ୍ୟ ଓ ସବ୍ଜି ଭାବରେ ପରିଚିତ। ଏହା ଏଥିରେ ଉଁ
ଶର୍କରା ପ୍ରୋଟିନ୍ ଓ ରହିଥାଏ। ମକାକୁ ସିଝାଇ ଭାଜି କିମ୍ବା ବିଭିନ୍ନ ଖାଦ୍ୟରେ ମିଶାଇ ଖାଇ ଖାଆଯାଏ। ଏହା ଏହା ଶରୀରକୁ ଶକ୍ତି ପ୍ରଦାନ କରେ। ଚୁକୁନ୍ଦରୁ ପୁରା ରଙ୍ଗ କଅଁଳ
ଚକୁନ୍ଦର ରଙ୍ଗ ଗାଡ ଲାଲ୍ କିମ୍ବା ବାଇଗଣୀ ଲାଲ୍ ହୋଇଥାଏ। ଏହାର ଲୁ ଏହାର ଲୋହ ଉ କି ଭିଟାମିିନ ଓ ଖଣିଜ ଲୋଭରେ ରହିଥାଏ। ଚୋକନ୍ଦର ଖାଇଲେ ରକ୍ତ ବୃଦ୍ଧି ହେବାରେ ସହାୟତା ମିଳେ ଏବଂ ଶରୀର ସୁସ୍ଥ ରୁହେ। ଶାକ ଖାଇବା ଲାଭ କଣ? ସାଗ ଖାଇବାରେ ଲାଭ କଣ?